ହୁଁ।
ହଁ ଦେବି କଣ କରୁଛ?
ଏଇଠି ବସିଥିଲ ସନ୍ଧ୍ୟା ଯାଇକି ଆସିଲିଣି ତୁ
ହୁଁ ହୁଁ।
କଣ କରୁଛ?
ଏଇଠି ବସିଚ, ଆଉ ବର୍ଷା ତ ହଉଛି ଆଉ
ହଁ ଲୋ ବର୍ଷା ଜୋର ହଁ ହଉ ହେଲେ ବର୍ଷା ହେଲେ ହଉ ଥଣ୍ଡା ଲାଗିବ ହେଲେ ମାତରେ ଶୋଇବା ପାଇଁ ତୋର ଏସି ଅଛି ବୋଲି, ତୁ ଶୋଇ ପଢୁଚୁ
ହୁଁ ଇନ୍‌ଭର୍ଟର ନାଇଁ?
ଇନଭଟର ଅଛି ଯେ ଏସି ଚାଲିବନି।
ହଁ ଲୋ ସେଆବା। ହଁ ଫେନ୍ ଲଗେଇ ଶୋଇ ପଡିବ ଆଉ କଣ?
ଆଉ କଣ ଖାଇଛ?
ମୁଁ ଖାଇନି କିଛି ଶୋଇକି ଉଠିଲା ଆଉ ଖାଇନି ଖାଲି ଜାମୁକୋଳି ଦିଟା ଖାଇ ଦେଲି। ଆଉ ଖାଇନି କହିଲି କଣ ଖାଇବି ବୋଲି ଯାଉକି କଣ । ଆଉ ଗଲିନି।
ହଁ ଜାମୁକୋଳି କିଏ ଆଣିଥିଲା?
ରାଜ୍ଜା।
ହୁଁ।
ଭାଇ ଆଣିକି ତ ଗୋଟେ ବଡ଼ ହାନୁ ଗୁଲେ ଯୋଉ ପ୍ଲାଷ୍ଟିକ ହାଣ୍ଡି ସେଇ ହାଣ୍ଡିରେ ଫୁଲ୍ ହାଣ୍ଡି ଆଣିଥିଲେ। ଯେ ସୁଟିକି ଯୋଡେଇ ଦେଇଥିଲେ। ହଁ ଭଥିଲ ତୁ ବାହିକି ଆସିନଥିଲୁ ଆଉ।
ହୁଁ।
ହୁଁ ଆଇଥିଲା ନବ ବୋଲିିଲ।
ହୁଁ।
। ଆସିଥିଲା ନବ ବୋଲି ମୁଁ କହିଲି ତାକୁ ଦିଅ ନାହିଁ କିଛି ଅଛି।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
ହ୍ୟାଲୋ। ମଣ୍ଡା ପିଠା କରି ଜାଣିଛୁ? ହଁ ମଣ୍ଡାପିଠା ମଣ୍ଡାପିଠା ବାପା କରନ୍ତି। ସେଇ ବିଷୟରେ ଟିକେ କଥା ହବା ଆଉ ମଣ୍ଡା ବିଷୟ ହେଲା ମୁ ତେତେ କହୁଛି ଶୁଣ।
ହୁଁ।
କାଇଁ ଉଁ। ମଣ୍ଡା ଯେତିକି କରିବ ତା ଅନୁଯାୟୀ ପାଣି ଦବ। ସିଏ ମୋରା କେତଳେ କରିନି କିନ୍ତୁ ଅପା କରୁଥିଲେ ମୁଁ ଦେଖିଛି। ହେଲା। ପାଣି ମଣ୍ଡା ପିଠା ମାନେ ଆଣକୁ ଦେଖିକି ତା ଅନୁଯାୟୀ ପାଣି ଦିଆହବ ପାଣି ଦେଇକି ଲୁଣ ପକେଇ ଲୁଣ ପକେଇକୁ ହେଇଥିଲା କି ନା ଲୁଣ ପକେଇକି ଇ ତାପରେ ଏ ହେ ହେ ଟିକେ ଘୁରିବୁ ତାପରେ ଯେମିତି ପାଣି ଟା ଫୁଟିବ ଏଇ ଆଣ ଅରୁଆ ଚାଉଳ ତାକୁ ଚୁନା ଯୋଉ ହେଇଥିବ ତାକୁ ଆଣ ହେଇଯିବ ଆଣ ହେଇଗଲେ ତାକୁ ଉ ମାନେ ସେମିତି ଗୋଟା ହଉଥିବ ସିଏ ମାନେ ହାତରେ ହେନ୍ତି ଗୋଟା ହଉଥିବ ଆଣୁ ପଡିବ ଗୋଟେ ଗୋଟେ ଗୋଟେ ଯେନ୍ତି ଜନ୍ତୁଣୀ କାକରା ଇଚ୍ଛା ନୁହଁ ହେ ଏମତି ଯନ୍ତ୍ରଣା ହବ। ଯାନ୍ତିକି ତାପରେ ବାହାର କରି ଥୁଆ ହବ। ତାପରେ ନଡିଆ ନଡିଆ। ପୁରା କର ତମେ ମଣ୍ଡାପୁରରେ ଯେମିତି ଯାହା। ଉଁ ଭିତରେ ଦବା କଥା ପୁର ସେ ଭିତରେ ଅଁ- ମାନେ କରିକି ରଖିଦେଇ ଥିବା ନଡିଆ କରା ହଉ କି ଯୋଉ ଛେ ଛେନା ହଉ। କି ମୁଗ ହଉ ମଣ୍ଡା। ତମେ ଯା ଯାହାବିି ଦବ ଏଇ କରିକି ରଖିଦେଇଥିବ ସେଇ ମ ଡ଼ା ପଠା ଇଏ ଗୋଲ ଗୋଲ କରିକି ସେଥିରେ ଦବ। ଯଦି ଆମେ ଏଇଠି ଆମେ ଏଇଟା କଣ ଗୋହର ରେ କରିଛେ। ଆମ ଗାଁଡେ କେମିତି କରୁଛନ୍ତି। ଆମ ଗାଁରେ ପୁଣି।
ଘର ଭିତରେ ଅଛ କି? ଘର ଭିତରେ ଅଛ? ଏ ଯୋଉ ବାହାର କଟି ଯାଉଛି ତ ମଝିରେ ମଝିରେ।
ଟାୱାର ପାଉନି। ହଁ ଏଇ ପା ମୋ ଫୋନ୍ ଟାରେ କଥା ହଉଛି।
ହଁ ହ।
ହଁ।
ହଁ ଏ ରକମ ହଜି ଗଲୁ ଯେମିତି। ନଡିଆ ପୁର ସବୁ କରିକିରି- ତାପରେ ଭଲ ଭଲ କରିକି ଥୋଇବା। ଏ ଏ ଏଇଆଡେ ଏମିତି ଘର ଯନ୍ତୁଣି ମୁଣ୍ଡା ପିଠା କରୁଛନ୍ତି। ଆମ ଗାଁଆଡେ ପୁରି ହେଇଗୁରା ଏମିତି କରିକି ଆ ଇଟିଲି ହାଣ୍ଡିରେ ସିଝଉଛନ୍ତି ଜାଣିଛ ନା ନାଇଁ। ଆମ ଆଡେ ସିଯୋଉ ଥିଲେ କି ନାଇଁ ଇଆଡେ ସିଯୋଉ ନାହାଁନ୍ତି ଲୋ।
ଇଆଡେ ହେମିତି କଞ୍ଚା ଖାଇ ଦୋଉଚନ୍ତି।
ହେମିତି ହେମିତି କରିକି ଏମିତି କରିକି ତ ଆଉ
ହୁଁ ତାହଲେ ମଣ୍ଡା ପିଠାଟା କରିବାକୁ ସହଜ।
ଆଉ ଏଇଟା ସହଜ ନୁହଁ।
କରି ଜାଣିଲେ ସହଜ।
ସେ କରି ଜାଣିଲ ପୁରା ସହଜ। ତତେ ଯେମିତି କହିଲିି ଏବେ ଯୋ ଏମିତି ତ ଆଉ କଣ କାକେରା ପିଠାଟ ସେମିତି ଦିଆହୋଉଚି ଏମିତି ଆଉ। ଏମିତି କରିବ ଆଉ ମଣ୍ଡା ପିଠା କାକରା ପିଠା ପୋଡ ପିଠାଁ ପୋଡ ପିଠା ଏମିତି ଯୋଉ ମୋହୁଆପଣାରେ ହେମିତି ମୋହୁ ଆପଣାରେ ଜାଣିନି। ହେମତି ପାଣି ଦେଇକି ଗୁଡ ଦେଇକି ତାପରେ ଏମତି ହୁଁ ଆଣ ବୋଧେ ଏମିତି ଯନ୍ତୁଣୀ ହୋଉଚି
ତାହେଲେ ଏଥେରେ ନଡିଆ ପଡିବ। ଗୁଜୁରାତି ଗୋଲମରିଚ ଗୁଣ୍ଡ ପଡିବ।
ହଁ। ତମେ କାଜୁ ପକେଇବ ଉ କାଜୁ ପକେଇକି ତାମର ଖାଣ୍ଡେ ପଡିବ ତା ମୁ ମୁଁ କଥା ପରନି
ହୁଁ।
କରି କେତ କିନ୍ତୁ ଜାଣିଛି ଟିକେବ ଆଉ
ଆଉ ଆଜି ଦିନ ଅଳକା କଟିଲା।
ଆମେ ଖାଲି ଚୋନ ଦିନ ନେଇକି ଯିବି ଭାଇ ଆସିଲାଣି ତ ହଁ କହ ଦିନ ବେଳେମିତି ଆ ଆଉ। ଦଣ୍ଡବେଳେ ଭଲରେ କଟ ନା ହୁଁ ହୁଁ।
ରାତି ରାତିକି ଅପେକ୍ଷା ଆଉ।
ହୁଁ। ସପିଲ ଆଜି ବର ଟା ହବ ଆଉ ଚାର ଟ କରିବି ଏ କରିବି ଆଉ କେଷ କରିବନି
ହୁଁ ରୋଷେଇ ହବ ଆଉ। ହବ? ରୋଷେଇ ରୁଟି ହବ। ଆଉ ଯାହା ଭଜା ଭଜି ହବ ତରକାରୀ ପତ୍ର ସବୁ ଅଛି ଆଉ।
ହୁଁ। ହଁ ହଉ ଏମତି ତାହେଲେ ଆଉ। ଆଉ କଣ କଣ ଜାଣିଛୁ କୋଉ ଆଇଟମ ଭଲ ଆଇଟମ ଟା ଏ ବୋପ ତୁ ଖାସ କ
ଆଉ ଚିଲି ଆଉ
ହଁ ହଁ ତାହଲେ କହ? ତାହେଲେ ଯାହା ଗୋଟେ ରେସିପି ଟେ କହ
ଚିକେନ ପକୋଡା ସପୋଜ ଚିକେନ ପକୋଡା କରିବା ଲି ଚିକେନ ଆଣିକି ଆଗ ଧୋଇକି ଥୋଇବା ଚିକେନ ଆଣିକି ଧୋଇକି ଧୋଇକି ଏଥିରେ ସରିଷ ତେଲ ଲୁଣ ହଳଦୀ ସ ମସଲା ଅଦା ରସୁଣ ଆ ଜିରା ଲଙ୍କା ପେଷ୍ଟ
ତୋର ଟାୱାର ପାନି ମୋର ଟାୱାର ଅଛି ଟାୱାର ଉପୁରୁକୁ ଯା
କି ପଡିବ ହୋଉ କ ଏଡା ସବୁ
ହୁଁ ପକଡା କଲ ତ
ହେରା ସବୁ ଗୋଲହବ ହେଲା କି?
ହଁ ହଁ।
ତାପରେ ହେରା ଗୋଳା ହବ ହେଲା କି
ହୁଁ।
ଗୋଳେଇକି ତାପରେ କିଛି ସମୟ ଥୋଇଦବା ଥୋଇଦଲା ପରେ ସେ ସେଥିରେ କିଛି ସମୟ ଭିଜିଯିବ ଭିଜି ଗଲା ପରେ ତାପରେ ସେଠି ତେଲରେ ଛାଣିବା ଆଉ।
ସେଥିରେ ବି ଅଣ୍ଡା ଗୋଟେ ଭାଙ୍ଗିବ ବୋଲି ଆହୁରି ଟିକେ ଭଲ ଆସିବ।
ଅଣ୍ଡାଟେ ପକାହବ କଞ୍ଚା ଅଣ୍ଡା ଆଉ ତାପରେ ହେଇଗୁଡା ଯଦି ପିଆଜ କ୍ୟାପ୍ସିକମ୍ ଟମାଟ ଅଦା ରସୁଣ ଟିକେ ଛେଚିକି ପିଆଜ ତେଲରେ ଫ୍ରାଏ କରିଦେଇକି
ହଁ।
ଟମାଟୋ ସକ୍ସ ଲଙ୍କା ସକ୍ସ ସୋୟା ସକ୍ସ ଭିନେଗାର ଟିକେ ପକେଇ ଦେଲେ ଚିଲ୍ଲି ଚିକେନ ହେଇଗଲା।
ହଁ।
ସେ ପକୋଡାକୁ କରିବ ସେ ପକୋଡାକୁ ଆମେ ଏମିତି ପିଆଜ କରିଦେଲେ ହେଲା
ହଁ ସକ୍ସ ଘରିକା ଦେଇକି କରିଦେଲେ ଚିଲି ଚିକେନ ହେଇଗଲା ଆଉ।
ଆଉ ର ଯାଇଥିଲୁ ଗାଁ ରେ କେମିତି କୁଆଡା ବୁଲା ବୁଲି କେମିତି କୋଉଡ କଣ କଲୁ?
ରଜକୁ ଯାଇଥିଲି ଗାଁରେ ବୁଲା ବୁଲି କଲି ଆମ ଗାଁ କଳା ପଥ ରେ ମହୋସବ ହଉଥିଲା ମହୋଷବ ଦିଇ ତିନିଥର ବୁଲି କୁ ଯାଇଥିଲି।
ହଁ।
ତାପରେ ରଜଠି ଆମ ଗାଁ ଗୋଟେ କୋଶଳା ଶୁଣି କୋଶଳା ଶୁଣୀ ମନ୍ଦିର ଅଛି।
ହଁ।
ରଜ ଟଠିକେ ସେଠି ଯାତ୍ରା ହଉଛି ଯାତ୍ରା ଦେଖି ଯାଇଥିଲି।
ଭଲ ମେଳା ପଡିଥିଲା ସବୁ।
ହଁ ଭଲ ମେଳା ଯାତ୍ରା ସବୁ ପଡିଥିଲା ଭଲ ଯାତ୍ରାଟା ହେଲା ଦେଖିକି ଆସ ଆଉ ତାପରେ କୋଟଗଡ ପାର୍କ ଯାଇଥିଲି ଲାଷ୍ଟ ରଜ ଦିନ। କି ଗହଳି
ହଁ ହେଆଡ ପ୍ରବଳ ଗହଳି।
ହୁଁ। ପୁରୀ ମନ୍ଦିରରେ ବି ତ ଗହଳି ହଉନଥିବ ଲାଷ୍ଟ ରଜ ଦିନ କୋଟ ଗୋଡରେ ଯେତିକି ଗହଳି ହେଇଥିଲା।
ପୁରୀ ବୁଲି ଯାଇଥିଲୁ ଯୋଉ ଭିଡ ଯୋଉ ଟେଲା ଟେଲି କଦା ଓେ ମୁଦ କଦି ମୁ ରେ ବାହାରିବ ଲରେ ଏତେ ତେଲା ସ ସେମିତି ପକଉଥାଥିଲେ ସେ ଯଦି ମାନର ତଳେ ପଡିଯିବ
ତ ଜୀବନରେ ପାଇବୁନି ସେଠୁ ଜୀବନରେ ଫେରିବୁନି।
ହଁ ପରା।
ଆମେ ବୋଲିକି ଚଳି ଯାଉଛେ ଯଦି ବୁଢୀ ହେଗା ମଣିଷ ଯାହାର ଶ୍ୱାସ ରୋଗ ହୋ ଥିବ ସେଠି ବଞ୍ଚିକି ଆସିବନି।
ଏଇ ଗହଳି ଭିତରେ ଚାପ ଚୁପିକି ମାରିଦେବେ ଆଉ।
ହାଲୋ।
ମୁ କହିଲି ଏ ଗହଳିରେ ଚାପ ଚୁପିକି ମାରିଦେବେ ଏକାଥରେ।
ହଁ ଅଁ ପ୍ରବଳ ଭିଡ।
ହୁଁ ଆଉ ଚାଲ ମିଶିକି କୁଆଡେ ବୁଲି ଯିବା।
ହଁ ଯିବା ପରା ଆଉଥରେ ଯିବା ଏଇଆଡେ ଲୁ ପୁରୀ ଯିବା। ପୁରୀ ଯିବା ସମୁଦ୍ରରେ ଏହି ହଁ ମିଶିମାସିକି ଯିବା।
ହୁଁ।
ହଉ ହଉ।
ଆଉ ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ ଲୋ ସମସ୍ତଙ୍କ ଦେହ ପା ଭଲ ଅଛି। ମୁଁ ପୁରୀରୁ ଆସିକି ପୁରୀରୁ ଆସିକି ହେଇରୁ କଣ ଏବେ ଜାଣି ହେଲା ଛାତି ପେନ ହେଲା ମେଡିକାଲ ଗଲି ମେଡ଼ି ମେଡିକାଲରୁ ମେଡ଼ିସିନ ଆଣିକି ଖାଉଚି କାଲିଠୁ ତ ହୋଇଥିଲା ଆଜି ଟିକେ ଭଲ ଲାଗୁଛି। ଖାଲି ଛାତି କଙ୍କାଳଠୁ ହଁ। ମଝି ଟା ରେ ଖାଉଛି ହଉ ରଥଯାତ୍ରା କୁ ପୁରି ଯିବା ପା ଦେଖିବା କଣ ହଉଛି ଆଉ ଏଇନୁ ଏ ଏତେ ଭିଡରେ ଦଶହରା ବେଳେକୁ କହିବୁ ଦେଖିବା କଣ ହଉଚି ଆଉ।
ହଁ।
ଭିଡ଼ ପ୍ରବଳ।
ହଁ ଭିଡ ତ ସବୁବେଳେ ରହିବ ପୁରୀରେ କେତେବେଳେ ଠାକୁରଙ୍କୁ ଦର୍ଶନ ବନ୍ଦ ନାହିଁ ଲୋକଙ୍କର।
ହଁ ହଁ ବାକି ମିଳିବନି ଲଜ୍ ହୋଟେଲ ମିଳିବନି। ହଁ। ଛୁଆ ପିଲା ବସିଛି।
ଆଉ ଆ
ଆଉ ବର୍ଦି କୁଆଡେ଼ ଗଲା ନା।
ତଳେ ଭାଇ ଖେଳୁଛନ୍ତି।
ହଁ।
ମୁଁ ଏଠି ବସିଛି ଆଉ ରୋଷେଇ ଆରମ୍ଭ ହେଇନି ହବ।
ଆଟ୍ଟାରେ ଯଉ ବର୍ଷା ହଉଚି ତ କଣ ଆଉ ପୁଅ କାଳ ପ୍ରଫୁଲ୍ଲ ଅ ସାର୍